ମ୍ୟାଡ଼ାମ ନମସ୍କାର।
ହଁ ମ୍ୟାଡ଼ାମ ଭଲ ଅଛି। ଭଲ ଅଛି ମ୍ୟାଡାମ ଆପଣ କେମିତି ଅଛନ୍ତି? ଆଜ୍ଞା ଆଜ୍ଞା ଭଲ ଆପଣ ବି ଭଲ ଅଛନ୍ତି ତ?
ହଁ ମୁଁ ପିଉଚି।
ମାଡାମ୍ ଆଉ। କୁହନ୍ତୁନି ଏତେ ଗରମ୍ ଏତେ ଗରମ୍ କୁହନ୍ତୁନି ବହୁତ୍ ଗରମ୍ ହଉଚି।
ଓହୋ ଆମ୍ ବହୁତ୍ ମାନେ ରହି ହଉନି ଯେତିକି ପୁରା ମାନେ ଗୁଳୁ ଗୋଳି। ଆମର ତ ଉପୁରୁକୁ ଘର ନାହିଁ। ସେ ତ ଆହୁରି ପୋଡୁଚି ଜଳୁଚି ଘର ଆଉ।
ହଁ ସେଇ ସେମ୍ ବା ଏତେ ଗରମ ମାନେ ଉପର ହଉ କି ତଳ ହଉ ଏତେ ଗରମ ଯେ ମାଡାମ୍ କୁହନ୍ତୁନି। ମାଡାମ୍ ମୋର ଆଉ ଗୋଟେ କୋଶ୍ଚୀନ ଥିଲା ମୋତେ ଟିକେ ଗୋଟେ ସଲ୍ୟୁସନ୍ ଦଉନାହାନ୍ତି।
ଉଁ କଣ କହିଲେ କୁହନ୍ତୁ।
ମ୍ୟାଡ଼ାମ ସନ୍ ଶୁଣୁନାହାନ୍ତି ଆକଚୁଆଲି।
ହୁଁ।
ତ ମାନେ ଏମତି ଖରାରେ ଗଲେ ତ ମୁଁହରେ ଟ୍ୟାନ ପଡିଯାଉଚି। ହଁ କି ନାଇଁ ତ ମତେ ନା ସେ ଯୋଉ। ସମସ୍ତେ କହୁଚନ୍ତି କି ମୁହଁରେ ଏମତି କପଡା ବାନ୍ଧିକି ଯାଅ କିନ୍ତୁ ମତେ ନା କ ମୁହଁଟା ବାନ୍ଧିଲେ ପୁରା ସଫୋକେସନ୍ ହେଇକି ବାନ୍ତି ବାନ୍ତି ଲାଗେ ମୁଁ କଣ କରିବି କହିଲେ। ଏ ସଂସ୍କ୍ରିନ ଫଂସ୍କ୍ରିନ କିଛି କାମ କରୁନି ଯେ
ନା ନା ମାଡାମ୍ ନା ନାଇଁ ଶୁଣନ୍ତୁ କଣ କହିଲେ ମାଡାମ୍ ଆପଣ ନା ଯ ମୋର ବି ଆଗୁରୁ ଅଭ୍ୟାସ ନଥିଲା ବୁଝିପାଇଲେ ନା। ତ ମତେ ବି ସେମତି ଅଣନିଶ୍ୱାସୀ ଲାଗେ ମୋର ବି ପୁରା ମାନେ ଏମତି। ମାନେ ମତେ ପୁରା ଅବାଗିଆ ଲାଗେ ଆଉ ମୁଁ କଣ କରେ ନାକଟା ବି ନାକଜାଙ୍କେ ମାନେ ଇଏ କରିଦେଉଥିଲି ଆଗୁରୁ। ବଢେଇଦେଲେ ମଁ। ମାନେ ଉଁ ମାନେ ପାଟିରେ ଯାଣି ବନ୍ଦ ଥିବ ନାକଟା ମୋର ମେଲା ଥିବ। କି ଯାହା ଦେଖା ଯାଉଥିବି ଆପଣ ଜାଣିପାରୁଥିବେ ଆଉ ହେଲା ଆ । ତାପରେ ଆସ୍ତେ ଆସ୍ତେ କରି କରି ମୋର ଅଭ୍ୟାସ୍ ହେଇଗଲା ମାଡାମ୍। କିନ୍ତୁ ମ୍ୟାଡାମ ମୁଁ କହିବି ଆପଣ ସେମିତି ବାନ୍ଧନ୍ତୁ କାହିଁ କହିଲେ ଖାଲି ଖରା ନୁହଁ ଏତେ ଡଷ୍ଟ କେବେ ଆପଣ ମାର୍କ କରିବେ ମୁଁ ମୁଁ ତ ମାର୍କ କରିଛି ମ୍ୟାଡ଼ ଯେତେବେଳେ କଣ ହୁଏ ନା ମାନେ ଗାଡି ଚଲେଇକିନା ମୁଁ ଆସେ ଆମର ସବୁ ପୁରା ବନ୍ଦ ଥିବ ଏଇ ନାକରୁ ଆଖି ଏମିତି ମେଲା ଥିବ ସେଇ ସେତିକି ଜାଗା ମ୍ୟାଡାମ ହାତ ଏମିତି ମାରିଦେବେ
ହଁ ମ୍ୟାଡାାମ ଧୂଳି ଧୂଳି ପଳେଇ ଆାଉଛି ବା ସେମ ତ ମୋର ତ
ହଁ ଡଷ୍ଟ ବହୁତ ସାରା ନା ମ୍ୟାଡ଼ାମ?
ହେ ମ୍ୟାଡ଼ ମୁ କଣ କରିବ ସମସ୍ତେ ବି ମତେ ଘରେ ବି ଟିକେ ଗାଳି ବି କରୁଛନ୍ତି କାହିଁ ମୁହଁରେ ବାନ୍ଧିକି ଯାଉନ। ମୁଁ କଣ କରିବି ମୁଁ ଯଦି ଗୋଟେ ସେକେଣ୍ଡ ପାଇଁ ବି ବାନ୍ଧି ଦଉଛି ନା ମତେ ପୁର ବାନ୍ତି ଫ ହେଇକି ମାନେ କେମତି ଫ ହଉଛି ମଡ ମୁଁ ଆପଣଙ୍କୁ କହିପାରିବିନନି ପୁର ପୁରା ସାଘାତିକ ଲେବଲ ରେ।
ଓହୋ। ଆପଣଙ୍କୁ ତାହେଲେ ଆପଣ ମାନେ ଆପଣ ମତେ ଗୋଟେ ଜିନିଷ କୁହନ୍ତୁ? ଆପଣ ଯୋଉଟା ବାନ୍ଧୁଛନ୍ତି ସେଟା କୋଉ କପଡା?
କଟନ ମୋତ ତ କଟନ ହି ମତେ ଭଲ ଲାଗେ ସବୁବେଳେ ନା ତ କଟନ ବାନ୍ଧିଲି ବି ତ କେମିତି ତ ଯାହା ହେଲେ ବି ମାନେ କଣ କହ
ଦେଖନ୍ତୁ କଟନ ଯେ
ଆଜ୍ଞା।
କିନ୍ତୁ ସେଟା ପତଳା କଟନ। ନା ମୋଟା ଯଦି ସମ ହଁ ଯଦି ଯେମିତି ସମ୍ବଲପୁରୀ କପଡା ର ଯଦି ଓନିକୁ ଆପଣ ବାନ୍ଧିବେ ସେଟା ଆପଣ ବହୁତ ମାନେ କଣ କହିଲେ ବହୁତ ପୁରା ମାନେ ସପ କେଶନ ଲାଗିବ କି ଯୋଉ ଗଞ୍ଜି ଟ୍ରାଲରଯୋଉ ଷ୍ଟୋଲ ଆସୁଛି ସେଗୁଡାକ ବାନ୍ଧିବେ ସେଟା ଆପଣଙ୍କୁ ସପକ୍ଲାଗ କି ଆପଣ ଯଦି ଉଁ ଯୋଉ ସିଫନ ମାଟେରିଆଲ ର ଆସୁ
ହଁ ହଁ ହଁ।
ସେଟା ବି ସେଟା ବି ଆପଣଙ୍କୁ କମ୍ଫର୍ଟ ଲାଗିବନି।
ଆଗ୍
ପୁରା ପତଳା ଓନି କଟନ ର
ହଁ ମୁଁ ହିଁ ପତଳା ଉନି ହିଁ ମ୍ୟାଡ଼ାମ ଆଣିକି ରଖି ଯାଇଚି ଦି ତିନିଟା କାଳେ ଟିକେ ୟୁଜ କଲେ ମତେ ଟିକେ ଭଲ ଲାଗିବ କି କ ହେଲେ ହଉନି ମ୍ୟାଡାମ ସବ ସବୁ ଦିନ ଟ୍ରାଏ କରୁଚି ଅଧା ରାସ୍ତାରେ ଖୋଲୁଚି ତାକୁ।
ନାଇଁ ମ୍ୟାଡାମ ମା କଣ କଇଲେ ଆପଣ ଯେହେତୁ ଅଭ୍ୟାସ ଟା ନାହିଁ ଅଭ୍ୟାସ ହେଇଗଲେ ସେ ଆପେ ଆପେ ଠିକ୍ ହେଇଯିବ।
ମାଡ଼ାମ କିଛି ହଉନି? ଯେତେବେଳେ
ସେଇୟା ତାଏଲେ ତାହେଲେ ସେଟା ଆପଣଙ୍କର ମାନେ ଲା ମାନେ ଗୋଟେ ସାଇକୋଲୋଜିକାଲି ମାନେ ପ୍ରବ୍ଲେମ କି ଏଟା ଲଗେଇଲେ ମତେ ଏମିତି ଲାଗିବ।
ଆଜ୍ଞା ମୁଁ ବି ସେଇଟା ଭାବୁଚି ମୁଁ ତ ବେଳେ ବେଳେ ମାସ୍ ପିନ୍ଧୁଚି, ମୁଁ ଏମିତି ମାନେ ବାର ତେର ଘଣ୍ଟା ବି ରହିଯିବି କାହିଁକିନା ଅଭ୍ୟାସ ଅଛି ତ ପୂର୍ବରୁ ତୋ ରହି ହେଇ ଯାଉଚି କିନ୍ତୁ ଯେତେବେଳେ କପଡା ପୁରା ହୋଲ କଭର କରୁଚି ମୁଁ କାହିଁ ରହିପାରୁନି?
ଯଦି ମାସ୍କ ପିନ୍ଧ ଯଦି ମ୍ୟାଡାମ ରହିପାରୁଚନ୍ତି ତାହେଲେ ମୁଁ କହୁଚି ସେଟା ଆପଣଙ୍କ ସାଇକୋଲୋଜିକାଲି ପର ପ୍ରୋବ୍ଲେମ୍ ବୂଝ୍
ମ୍ୟାମ ସେମିତି ଆଉ ଗୋଟେ ବି ଅଛି ମାନେ ଅ ମନେକର ମୁ ରୁମରେ ଅଛି ନା ମ୍ୟାଡମ୍ ଆ ଅ ଆଉ ଏମିତି କିି ଆପଣ ସବୁ ଝରକା କବାଟ ସବୁ ବନ୍ଦ କରିଦେଲେ ମୁଁ ଶୋଇପାରିବିନି। ମତେ ଆଟଲିଷ୍ଟ ଝରକା ଟା ପୁରା ଖୋଲା ଥିବା ଦରକାର ଆଉ ଡୋର ସ୍କ୍ରିନ୍ ପୁରା ଖୋଲା ଥିବା ଦରକାର କବାଟ ଦେଲେ ଚଳିବ ମାନେ କିଛି ଗୋଟେ ଖୋଲା ଥିବା ଦରକାର ପୁରା କ୍ଲୋଜ୍ ରେ ମୁଁ ରହିପାରିବିନି। ମୋତେ ନା ବେଶୀ ବ୍ୟସ୍ତ ଲାଗେ।
ଓ ହଁ ହଁ ହଁ ହଁ ତ ଜଣ ଜଣଙ୍କର ସେଇଟା ସେ ପ୍ରୋବ୍ଲେମ୍ ଥାଏ ମାଡ଼ାମ ଏଟା ଜେନେରାଲ କିଛି ପ୍ରୋବଲେମ୍ ନାଇ ରାତିରେ କେମତି କରନ୍ତି ନା ନା ନା ରାତିରେ କେମତି କରନ୍ତି।
କା ସବୁବେଳେ ଖୋଲା। ରୁମ କବାଟ ଲକ ଥାଏ ବ ସେଇ ୱିଣ୍ଡୋ ସ୍କ୍ରିନ୍ ଆଉ ଝରକା ଖୋଲା ହେଇକି ମୁଁ ଶୁଏ ବିନା ଇଏରେ ଶୋଇପାରେନି ହଁ ଏସି ଯଦି ଲଗେଇବେ ମାନେ ସିମିତି ଇଏ କେ ଦଶ ପନ୍ଦର ପେଟ ଲଗେଇଲି ତ ଚିଲ ହେଇଗଲେ ତାପରେ ଖୋଲିବି ମାନେ ମତେ ପୁରା କ୍ଲୋଜ ରେ ମୁଁ ରହିପାରିନି ଯଦି ପୁରା ନିଦରେ ଶୋଇ ପଡିଚି ଦେନ କିଏ ବନ୍ଦ କରିଦେଇଚି ଚଳିବ କିନ୍ତୁ ମୋର ଚେତା ଥିଲା ଅବସ୍ଥାରେ ମୋର କିଛି ଗୋଟେ ଖୋଲା ଥିବା ଦରକାର। ତ ଘର ଲୋକ ସବୁବେଳେ କଣ କରନ୍ତି ନା ହଁ ଶୋଇପଡିଲା ତ ବନ୍ଦ୍ ବାନ୍ଦ୍ କରିଦିଅ ଠିକ ଅ ଚଳିବ।
ଓହୋ ତାହଲେ ତ ମ୍ୟାଡାମ ଏଟା ବହୁତ ପ୍ରୋବ୍ଲେମ୍।
ତ ମ୍ୟାଡାମ ସେମିତି ମୁଁ ଆକଚୁଲି ମାଆଙ୍କର ବି ସେଇ ଜିନିଷ ଟା ଅଛି କି ହି ପୁରା କ୍ଲୋଜ ରେ ସେ ଶଇ ପାରନ୍ତିନି।
ଓ ତାହେଲେ ଆପଣଙ୍କର ଏଇଟା ମାନେ ଜିନ ରେ ଅଛି ଆଉ ଯୋଉ ଫୁବିଆ ଟା କୁହନ୍ତି ସେ ଫୁ ଫୁବିଆ ଆପଣଙ୍କର ଅଛି ଯୋଉଟା କି ଯେ ଆପଣଙ୍କୁ ଏମିତି ଲାଗୁଚି। ନହେଲେ ମ୍ୟାଡାମ ସେମିତି କିଛି ନାହିଁ ପୁରା ଆରାମ ସେ ଆପ ଣ ମାନେ ସବୁ ଇଏ କରିପାରିବେ।
ମତେ ଲାଗେ କି ମ୍ୟାଡାାମ ଏଇଟା ଗୋଟେ କିଛି ବାହୁ ମାନେ ଆଗକୁ ଯାଇ କିଛି ପ୍ରୋବ୍ଲେମ ହବନି ତ। ସେଇଟା ମତେ କୌଣସି ଜିନିଷ କୁ ଡର ଲାଗେନି କେବଳ ଏଇ ଯୋଉ ଝରକା କବାଟ ଯଦି ବନ୍ଦ କରିଦେବେ ୟା ଫିର୍ ମୁହଁରେ କିଛି ଗୋଟା ପୁରା କଭର ହେଇଗଲା ତ ମତେ ବହୁତ ଡର ଲାଗେ ଆକଚୁଆଲି
ହଁ ସେଇଟା ଫୁବିଆ ରହୁଚି ଆପଣଙ୍କର କିଛି ନାଇ ମ୍ୟାଡାମ ଆପଣ ଟିକେ ଟିକେ ମାନେ ଏଁ ନିଜର
ଆଜ୍ଞା
ସମୟ ଅନୁସାରେ ମାଇଣ୍ଡ ଟାକୁ ଟିକେ ଇଏ କରନ୍ତୁ ହେଲା ଆଉ ଯେମିତି ଇଏ କହିଲା ଆଉ ରହିଲା ଆପଣ ଉ ଭଲ ସନ୍ ସ୍କ୍ରିନ୍ ଗୋଟେ ୟୁଜ୍ କରନ୍ତୁ ବୁଝିପାଇଲେ ନା ସନସ୍କ୍ରିନ୍ ୟୁଜ କରନ୍ତୁ
ଚି ମାନେ ତିନି ଚାରି ପ୍ରକାର ଚେଞ୍ଜ କରି କରି ଆସିଲିଣି ଏବେ ଗ ଯୋଉଟା ଚଲେଇଛି ସେଇଟା ବର୍ଷେ ହେଇଗଲାଣି ଚାଲୁଛି ହେଲେ ବି ମ୍ୟାଡାମ ମେନ୍ ଜିନିଷ ଟା ତ ମୁଁ କରୁନି ସମସ୍ତେ ସେଇଟା ପାଇଁ କହୁଛନ୍ତି ସେ ଡର୍ମାଟଲଜି ଯାଅ ପାର୍ଲର ଗଲେ ବି ସେଇ ଜିନିଷ ଘରେ ବି ସେଇ ଜିନିଷ କହୁଛନ୍ତି କାହିଁ ଏଇ ଜିନିଷ ଟା ଆପଣ ଆଡ୍ କରନ୍ତୁ କରନ୍ତୁ କିନ୍ତୁ ମୋ ଦ୍ଵାର ତ ହେଇପାରୁନି ଆଜ୍ଞା ଆଜ୍ଞା ସମସ୍ତେ କହୁଛନ୍ତି ଯେ ଯେତେ ପ୍ରଡକ୍ଟ ଲଗେଇଲେ ବି ଆଗ ଆପଣ ଯଦି ସେଇ ଜିନିଷଟା କଭର କରୁନାହାନ୍ତି ସେଇଟା ଗୋଟେ କ୍ୟାର୍ଲେସ୍ ଟାଇପ ର ରହୁଛି ଯାହା ଲଗେଇଲେ ବି କିଛି କାମ ରିବନି ମୁଁ ସେଇଟା ବୁଝି ପାରୁଛି ମ୍ୟାଡମ୍ କିନ୍ତୁ ମୁଁ ମୋ ପାଖରେ ଆ କରିପାରୁନି ସେଇଟା ହଉଛି ମୋର ପ୍ରବ୍ଲେମ୍
କରିପାରିବେ କିଛି ନାହିଁ ଆପଣ ଆ ସବୁ ଜିନିଷ ଟିକେ ମାନେ ପ୍ରାକ୍ଟିସ ରଖିଲେ ଟିକେ ଟିକେ କରିପାରିବେ ବିଲିଭ୍ କରିପାରିବେନି ମାଡ଼ାମ୍ ମୋର ବହୁ ଡ୍ରାଏ ସ୍କିନ୍ ବୁଝିପାରିଲେ ନା ବହୁତ ମାନେ ବହୁତ ମୋର ଡ୍ରାଏ ସ୍କିନ୍ ଶୀତ ଦିନେ ମୋ ସ୍କିନ୍ ଗୁଡ଼ା ପୁରା ଫାଟିଲା ଫାଟିଲା ଭଳିଆ ହେଇଯାଏ ବିଲିଭ କରି କରି ପାରିବେନି ମ୍ୟାଡ଼ମ ମୁଁ ମାନେ ଆ ସବୁଦିନ ରାତିରେ ଭାବିବି ପାଦରେ ଟିକେ ବଡି ଲୋସନ ଲଗେଇବି ହାତରେ ଟିକେ ବଡି ଲୋସନ ଲଗେଇବି କୋଉଦିନ ଲଗେଇଥିବେ କୋଉଦିନ ଲଗେଇ ନଥିବେ ମୋ ଦ୍ଵାରା ବି ସେ ଜିନିଷଟା ହେଇପାରେନି ବୁଝିପାରିଲେ ନା କିନ୍ତୁ ମୁଁ ଏବେ ଟିକେ ମ୍ୟାଡାମ କଣ କରିଛି ଟିକେ ମାନେ ଗୋଟେ ଗୋଟେ ଗୋଟେ ଜିନିଷ ଆଡ଼ନ କରିଛି ମାନେ କେମିତି ଆଡ଼ନ କହିବି ଯେମିତି ଏ ମାସରେ ମୁଁ ଯଦି ଫେସ୍ କ୍ଲିନଅପ୍ କଲି ନେକ୍ସଟ୍ ମନ୍ଥରେ ମୁଁ ମାନେ ଗୋଡ କୁ କ୍ଲିନ୍ ଅପ କରିବି ଭଲେ ମୁଁ ନିଜେ ନ କରେ ପାର୍ଲର ଯାଇକିନା କରେ
ଆଜ୍ଞା
ବୁଝିପାରିଲେ ନା କିନ୍ତୁ କରିବି ମୋ ନିଜ ପାଇଁ ତ ମୁଁ ଏତିକି କରିପାରିବି
ମୁଁ ବିି ସେଇଟା ମ୍ୟାମ୍ ଭାବେ ଯେତେବେଳେ ଘରର ସମସ୍ତଙ୍କୁ ଦରକାର ପଡିବ ମତେ ଲାଗେ କି ଟଣ୍ଟି ଫୋର କିନ୍ତୁ ମାନେ ଫୋଟି ଏଇଟ୍ ହାୱାର୍ ବି ଆଭେଲେବଲ ରହିପାରିବି କିନ୍ତୁ ଯେତେବେଳେ ମୋ ନିଜ ଉପରେ ଆସେ ମୁଁ କଣ କହିବି କି ଗୋଟେ ହଁ ଭୋକ ଲାଗୁଛି ତ ହଁ ଶୋଇ ପଡେ କାଲି ଖାଇଦେବି ଚଳେ ଏଇ ଟାଇପରେ ମାନେ ଗୋଟେ ହେଇଛି
ମୋ ଅଫିସ ଟା ଟିକେ ମୋ ଘର ଠାରୁ ବହୁତ ଡିଷ୍ଟାନ୍ସ ବୁଝିପାରିଲ ନା ତ ବହୁତ ବଡି ରେ ବହୁତ ପେନ୍ ହୁଏ
ଆଜ୍ଞା
ଯେତେବେଳେ ମାନେ ଶୁକ୍ରବାର ଶନିବାର ଶୁ ଫ୍ରାଇଡେ ହେଇଯାଏ ମାନେ ଗୁରୁବାର ଦିନ ଠାରୁ ପେନ୍ ହେବା ମ୍ୟାଡ଼ାମ୍ ଷ୍ଟାର୍ଟ ହୁଏ ହେଲା ତ ନା ମୁଁ ବିଲିଭ୍ କରନ୍ତୁ ମୁଁ ପାର୍ଲର ଅ ଗଲେ ମୁଁ ତାଙ୍କୁ ଖାଲି କୁହେନି ଯେ ମତେ ମସାଜ ଦିଅନ୍ତୁ
ହଁ ଆଚ୍ଛା ଆଚ୍ଛା
ମାନେ ମୋର ଦରକାର ନାହିଁ କି ଯେ ହଁ ସେ ପେନ୍ ଟାକୁ ରିଲିଫ୍ କରିବା ପାଇଁ ମତେ ମସାଜ ଦିଅନ୍ତୁ ମୋସାଜ୍ ଯେତେ ଭଲ ସେ ଦେବେ ବିଲିଭ୍ କରିପାରିବେନି ମୋ ଘର ପାଖରେ ବହୁତ ସାରା ପାର୍ଲର ଅଛି ଗୋଟେ ପାର୍ଲରରେ ତ ମ୍ୟାଡାମ ସବ ସବୁବେଳେ ଅଫର ଚାଲିଥାଏ ଆଉ ଅ ମାନେ ସେଇ ଜାଗାରେ ଫେସିଆଲ ଛଅଶହ ସାତଶହ ଆଠଶହ ଭିତରେ ହେଇଯିବ
ଆଜ୍ଞା
ହେଲା ବଟ ଆଉ ଗୋଟେ ପାର୍ଲର ଅଛି ଯୋଉଠି କି ଯେ ତାର ମସାଜ୍ ବହୁତ ବଢିଆ ବଟ୍ ଥାଉଜଣ୍ଡ ରୁପିସ୍ ମ୍ୟାଡ଼ମ ହେଲା ମ ମସାଜ୍ ବହୁତ ବଢିଆ ମାନେ ଆପଣ ଏତେ ସୁନ୍ଦର ତାଙ୍କର ବି ମ୍ୟାଡାମ ସେ ରୁମ ଟାକୁ ଏ ପୁରା ଡିମ୍ ଲାଇଟ୍ ଲଗେଇଥିବେ ଡିମ୍ ମ୍ୟୁଜିକ ମାନେ ଆପଣ ସେ
ବା ବା, ବାପଣ ମତେ ଲାଗେ ଶୋଇପଡିବାକୁ ଇଚ୍ଛା ହବ ତ।
ସେ ଭାଇପ୍ ଟା ପୁରା ପାଇବେ, ଆଉ ତାଙ୍କର ପୁଣି କେମିତି ଜାଛନ୍ତି ନା ଆପଣ ଫେସିଆଲ ପାଇଁ ଯାଇଛନ୍ତି। ଓନ୍ଲି ଫେସିଆଲ ନୁହଁ, ଆପଣଙ୍କର ହାତ ମସାଜ କରିବେ, ଗୋଡ ମସାଜ କରିବେ।
ଉ ଯାହା ହଉ ମ୍ୟାଡାମ ଆପଣଙ୍କର ସେଇ ଏରିଆ ରେ ସେଇଭଳିଆ ଅଛି, ଆମର ଯଦି ଏଇପଟେ ଗୋଟେ ଏରିଆରେ ସେମିତି ଥାନ୍ତା ବିଲିଭ କରନ୍ତୁ ମୁଁ ସତକୁ ଦିଥର ପଳାନ୍ତି।
ବିଲିଭ କରନ୍ତୁ ମୁଁ ପଛେ ବାହାରେ ଖାଇବିନି କିନ୍ତୁ ଗୋଟେ ମାସରେ ଥାଉଜେଣ୍ଡ ରୁପିସ ଦେନେ ମୁଁ ଯିବି ମ୍ୟାଡ
ଦରକାର ଗୋଟେ, ଆଟଲିଷ୍ଟ ମାଇଣ୍ଡ ଟା ଆପଣଙ୍କ ରିଲାକ୍ସ ହବ।
ସେଥିପାଇଁ ମ୍ୟାଡମ ମୁଁ ଯାଏ।
ମାମ୍ ଭଲ କଥା।
ବୁଝିପାର ନା, ଯେତେବେଳେ ଆପଣଙ୍କ ଭଲିଆ ମୁଁ ୟଙ୍ଗ ଏଜରେ ଥିଲି ମ୍ୟାଡାମ ହେଲା, ଯେତେବେଳେ ନା ମୁଁ ବି ଏସବୁ ଜିନିଷ କିଛି ବି କେୟାର କରେନି, କିଛି ଇଏ କରୁନ
ତାପରେ ମୁଁ ବି ନିଜେ ନିଜେ ସମସ୍ତେ ଯ ଏତେ କହୁଛନ୍ତି ନା ବାଟା ମୁଁ ଭାବୁଛି କି ହଁ ଟିକେ ଲାଇଫଷ୍ଟାଇଲ ଚେଞ୍ଜ କରିବେ ମ୍ୟାମ, ଷବ୍ ବିଶ୍ବାସ କରିବେନି ସବୁ ସଟରଡେ, ସନଡେ ମୋର ପ୍ଲାନିଂ ହବ କି ନା ନେକ୍ସଟ ମାନେ ଏଇ ଯୋଉ ସୋମବାର ଠୁ ମାନେ ମୋର ଏଇମିତି ଷ୍ଟାର୍ଟ ହବ, ସେମିତି ଷ୍ଟାର୍ଟ ହବ, ମୁଁ ମୋର ଚେଞ୍ଜ କରିବି, ଏଇଟା ଏଟା ଆଡନ କରିବି। ମାନେ ସବୁ ଷଟରଡେ ମୋର ଡାଇରୀ ମେଣ୍ଟେନ ହେଇଥିବ ମ୍ୟାଡାମ କିନ୍ତୁ ଯେତେବେଳେ ମଣ୍ଡେ ହେଇଯିବ ସବୁ ମାନେ ସ ବୁ ଓଲଟା ପଲଟା କିଛି ସେଇ ଯୋଉ ଡାଇରୀ ମୁଁ ମେନସନ କରିଥାଏ କି ଏଇଟା ଏଇଟା କରିବି ବୋଲି ସେ ୱାନ୍ ପରଷେଣ୍ଟ ବି ମାନେ କୌଣସି ଜିନିଷଟା ମୋର କପ୍ଲିଟ ହେଇନଥିବ। ସେଥିପାଇଁ ପୁଣି ରିଗ୍ରେଟ ହବ, କିଛି କରି ପାରିଲିନି।
ହଁ ହଁ, ସେଇଟା ବି ମୋ ସହିତ ବି ମ୍ୟାଡାମ ହୁଏ।
ମୁ ତାର ବି ସଲ୍ୟୁସନ ଖୋଜୁଛି, ମ୍ୟାଡାମ କିନ୍ତୁ ପାଉନି।
ହଁ ଲାଇଫ୍ ରେ ଟିକେ ଡିସିପ୍ଲିନ ନ୍ତୁ, କାହିଁ ମୁଁ କହୁଛି ଯେହେତୁ ଆମେ
ହଁ ମ୍ୟାଡ଼ାମ ମତେ ସେଇଟା ଟିକେ କୁହନ୍ତୁ, କେମିତି ମୁଁ ଡିସିପ୍ଲିନ୍ ଆଡ କରିବି ମୋ ଲାଇଫ୍
ଡିସିପ୍ଲିନ ରଖିଲେ ମ୍ୟାଡାମ ଗୋଟେ କଲ୍ ଆସୁଛି, ଆପଣ ଟିକେ ରଖିଦିଅନ୍ତୁ ମୁଁ ଆପଣଙ୍କୁ ପରେ ଫୋନ କରିବି।
ଆଜ୍ଞା ଆଜ୍ଞା, ଠିକ୍ ଅଛି ମ୍ୟାଡ଼ାମ୍ ଠିକ୍ ଅଛି, ଆଜ୍ଞା।